ହ୍ୟାଲୋ।
ହ୍ୟାଲୋ।
ହଁ କଣ କଣ କରୁଚ?
ଏ ମୁଁ ଶୋଇଥିନି ଏଇନା ଉଠିନି ଆଉ।
ହଁ ମୁଁ କଣ ଶୁଣିଥିଲି ଯେ ତମର ତମ ବାପା ଘର ଭାର ଥୋର ସବୁ ଆଣନ୍ତି ରଜକୁ? ପିଠା ପଣା କଣ କଣ ସବୁ ରଜରେ ବୁଲି ଯାଅ ନା ତମ ଘରେ ତମ ବାପଘର ଆସନ୍ତି ନା ଭାଇ ମାନେ ତମେ ଯାଅ ରଜକୁ?
ହଁ ଆମ ବାପଘର ଆସନ୍ତି। ମୁଁ ଆଉ ଯାଇପାରୁନି ଏଇ ପୁଅ ଟାକୁ ଛାଡିକି ଆଉ। ପୁଅର ଇଚ୍ଛା ନୁହେଁ ଯିବା ପାଇଁ ସେଥିପାଇଁ ମୁଁ ଯାଉନି ଆଉ ଡାକୁଛନ୍ତି ଯେ ଯାଉନି। ହଁ
ଆଉ ତମ ତମ ଶାଶୁଘର ଗାଁ ରେ ଦୋଳି ଫୋଳି କଣ ପଡେ କେତେ ପ୍ରକାରର ଦୋଳି କଣ? ସବୁ ତମର କିଏ ନଣନ୍ଦ ଫଣନ୍ଦ ସବୁ ଆସନ୍ତି ନା?
ହଁ ଆମର ପା ସବୁ ଆସିବେ ସମସ୍ତେ ନଣନ୍ଦ ହଁ ଦିଟା ସେଇ ଭଣଜା ଭାଣିଜି ଆଉ ଏମାନେ ସବୁ ଆସୁଛନ୍ତି ଯେ ବର୍ଷକୁ ବର୍ଷ ଆମେ ଆଉ କୁଆଡେ ଯାଇପାରୁନୁ ଆ ଏଠି ରଜ ଦୋଳି ପଡୁଛି କୋଡିଏ କି ପଚିଶି ଗୋଟେ ଜାଗାରେ ରଜ ତିଆରି ହଉଛି ଆଉ ସେଠି ଦୋଳି ଖେଳୁଛନ୍ତି ପାନ ଖାଉଛନ୍ତି ମାଇକି ବଜଉଛନ୍ତି ସେଠି ଫଙ୍କସନ ହଉଛି ଆଉ ରାତି ବେଳକୁ ଯୋଉ ଛୁଆ ମାନେ ସବୁ ନାଚ କରୁଛନ୍ତି ଡ୍ରାମା ନାଚ ଆଉ ସେମିତି ରାତି ସାରା ଆମେ ବସିକି ଦେଖୁଛୁ ଗୀତ ବି ବୋଲୁଛନ୍ତି ଆଜିକାଲି ଯୋଉ ସିଷ୍ଟମରେ ନାଚୁଛନ୍ତି ଛୁଆ ସେମିତି ହଉଛି। ଆଉ ଆ ବନ୍ଧୁବାନ୍ଧବ ଝିଅଝିଆଣି ସବୁ ଆସିନେ ପିଠା ପଣା ତ ହବ ସବୁ ପ୍ରକାର ପିଠା ଇଟିଲି ସେ ଚକୁଳି ଆଉ ଘୁଗୁନି ସକାଳୁ ଗୋଟେ ପରସ୍ତ ଆକୁ ଖାଇବେ ପୁଣି ବାର ଅନୁସାରେ ମାଛ ମାଂସ ଯାହା ହବ ଆଉ ସେ ବନ୍ଧୁବାନ୍ଧବ ଝିଅଝିଆଣି ସମସ୍ତଙ୍କ ଘରକୁ ଆସିଥାନ୍ତି ସମସ୍ତେ ଡକା ହକା ହେଇକି ବି ମିଶିକି ଖାଆନ୍ତି। ଆଉ ଝିଅଙ୍କର ସେଇ କାମ ଆଉ ତାଙ୍କୁ କରିକି ଦବୁ ରାନ୍ଧି ବାଡିକି ପରସିବୁ ଆଉ।
ଆଉ ଯୋଉ ହ ତମର ଆମ ଗାଁରେ ପା ରଜ ମହା ଉତ୍ସବ ଆମ ଛୁଆ ସବୁ ପାଳନ କରୁଚନ୍ତି। ସେଠି ତିନି ଦିନ ଏଇନା ଭୋଜି ହବ ଖାଇବା ପିଇବା। ରୋଷେଇ ପତର। ଚକ୍ରି ଦୋଳି, ଡଙ୍ଗା ଦୋଳି, ପଟାଦୋଳି। ଆଉ ଯୋଉ ପଣାହାଣ୍ଡି, ପାନ ଡଲା। ଭଙ୍ଗାପାନ ସାଉ ତିରିଶ ଟା ଝିଅକୁ ନିମନ୍ତ୍ରଣ କରାଯାଇଛି ସବୁ ଝିଅ ଆସୁଛନ୍ତି। ଏଇ ରଜରେ ସବୁ ଉଁ ପାଳନ କରୁଛନ୍ତି ଗୋଟେ ଖୁସି ବାସି ହଉଚନ୍ତି। ଆଉ ଯୋଉ ପିଠାପଣା ତ ଆଜିକାଲି। ଏ ଡିଜାଇନ ପିଠା ବାହାରିଲାଣି ଯେ ସେଇରା କରିଛନ୍ତି ଏଇ ଯୋଉ ଆମ ଆମ କମ୍ କାଳରେ। ଆଗ କାଳ ପିଠା ଆଉ ହଉନି ତିଆରି।
ହଁ।
ଏବେ ସବୁ ବହୁତ ବହୁତ ସବୁ ପଢିକି। ଏଟିଭି ଉଂ ଯଉ ମୋବାଇଲରୁୁ। ସବୁ ଦେଖିକି।
ଆଉ ଆଉ କହ ସେଇ ଯୋଉ ଝିଅ ଝିଆଣି କିଏ ଆସୁଛନ୍ତି ତମର?
ଆମର ତ ଆସିଛନ୍ତି ଜଲଦି ଟାଇମ ଟା ଦେଖଲୁ ମା। ଏଇ ଯୋଉ ଅ ଆମର ଆମର ବହୁ ଦିହାଙ୍କେ ସାନ ହର ଆସିବେ କଣ ମୁଁ ଜାଣିନି। ବଡ ଘର ଆସିବେନି ଆଉ ଏଇ ଅଛି। ତ ପାଣି ମୁଁହ ଯାଏଁ ଦେଖିଆ। ହଉ।
ହୁଁ। ଆଉ ତମର ତ ଆଇଁଷ ଖାଅ ନାହିଁ ନା କଣ?
ନା ନା ଆମର ପିଆଜ ରସୁଣ ତ ଖାଉନୁ ଆଉ। ପିଆଜ ରସୁଣ ଖାଉନୁ ଆଇଁଷ ତ ଦୂରରେ ଥାଉ ସେଇ ଯାହା ପିଠାପଣା ଟିକେ ହବ ଆଉ ମିଠା ମିଠି ତ ଖାଉନୁ ରୋଗ ତ ସମସ୍ତିଙ୍କି ଆକ୍ରାନ୍ତ କରି ପକେଇଦେଲେଣି ଦୁନିଆରେ ସେଇ ଯୋଗୁ ଭୟରେ ଆମେ ବି ମିଠା ଖାଉନୁ। ଦୁନିଆକୁ ଦେଖିକି ଆମେ ମିଠା ଖାଉନୁ। ଦୁନିଆ ଯାକ ତ ଡାଇବେଟିସ୍ ପ୍ରବେଶ କଲାଣି ବ୍ୟାପି ଗଲାଣି। ଆମେ ଖାଲି ଏଇ ଯୋଉ ସାଧା ସିଧା ଭାତ ତରକାରୀ ଏମିତି ଖୁସିରେ ଟିକେ ଖାଇଦବୁ ଆଉ। ଆଉ ଦୋଳି ଟିକେ ଖେଳିବା ପାନ ଟିକେ ଖାଇବା ଆନ ଓ ଛୁଆଙ୍କୁ ଦେଖିକି ଆନନ୍ଦ ହବା। ଗାଁ ସାହି ଭା ନଣନ୍ଦ ଝିଆରୀ ସେରା ସବୁ ଆସିବେ ଏଇଆ ଟା ଖୁସି ନାଗିବ ଏଇ ମଜା ଆଉ।
ହଁ ଆଉ ରଜ ତ ସେଇଆ ତା ଭିତରେ କେତେବେଳେ ପୁଣି ମେଘ ହବ ଯେ ସବୁ ଧାଇଁ ଧପଟିକି ଧାଇଁ ଘରକୁ ଆସିବେ। ଆଉ ଝାଳ ଗମ ଗମ ବୋହି ଯାଉଥିବ। ଗୁଳୁଗୁଳି ରଜରେ ବହୁତ ହୁଏ। ଆଉ ଆଉ କାଲି କିି ପହର ଦିନ ଆଡୁକୁ ଆସିବେ ଆମର ଯିଏ ନା ଆଉ। ଆଉ ପୁଅ ବୋହୂ ସବୁ ତାହେନେ ଆସୁଛନ୍ତି?
ନାଇଁ ନାଇଁ ପୁଅ ବୋହୂ ସାନ ହବ ଆସିବେ। କଣ ମୁଁ ଏଇଟା ଭଲ କି କ୍ଲିଅର ହେଇନି। ବଡ ହାର
ଟାଇମ ଟା ଦେଖୁ ଥିନି। ଟାଇମଟା ଦେଖିବୁନି?
ହଁ ଏଇ ଯୋଉ ଏ ତମେ ଯୋଉ ତମର ତ ଅଛି ନା କଣ ବା ପାହାଡକୁ ଯାଆନ୍ତି ଛୁଆ ସବୁ।
ନା ନା ସେଟା ଅଷ୍ଟମୀରେ ଯାଆନ୍ତି ପାହାଡୁକୁ।
ଓହୋ।
ରଜ ରଜରେ ଖାଲି ଗାଁ ଗାଁ ଘର ଘର ଆଉ ଏମିତି ବୁଲନ୍ତି ସେଠି ଗୋଟେ ଆଉ ଗୋଟେ ଗାଁ ରେ ଗୋଟେ ଭଲ ରଜ ହଉଛି। ସେଠିକି ଚାରିଆଡୁ ଆସୁଛନ୍ତି ଏ ଲୋକ ସେଠିକି। ଗୋଟେ ଓଳା ଉପର ବଳିଟା ଯିବେ ରାତି ବେଳକୁ ଆସିବେ ସେଠି ଖାଇବା ପିଇବା ସେ ଚାଟ ସେଇ ଘୁଗୁନି ଆଉ ବିଭିନ୍ନ ରକମ ଖାଦ୍ୟ ସେଠି ହଉଛି ହେଲେ ଜଳଖିଆ ଉପରେ। ଆଉ ସେଠି ଖାଉଛନ୍ତି ପାନ ଖାଉଛନ୍ତି ଦୋଳି ଖେଲୁଛନ୍ତି। ବୁଲୁଛନ୍ତି ସେଠି ମୀନା ବଜାର ବସୁଛି। ଆଉ ସେଇ ଯୋଉ ବେଲସୁୁନ୍ଦରୀ ଗାଁ ଭଲ ରଜ ସେଠି ହଉଛି। ସେଇଠିକି ଯିବାକୁ ସମସ୍ତଙ୍କର ଇଛା। ଏଇ ଗାଁ ଦୋଳି ଛାଡି ଦେଇ ଯାଉଛନ୍ତି ସେଠି ଦେଖି ଦୁଖାଇକି ଆସିନେ ଏଠି ଫଙ୍କସନରେ ଯୋଗ ଦଉଛନ୍ତି। ସବୁଦିନି ଏମିତି ହୁଏ ତିନି ଦିନି ଯାକ। ଆଉ ଆଉ ଖିଆ ପିଆ ସଇଲାଣି।
ହଁ ଖାଅ ପିଅ ସଇଲାଣିି।
ଆଉ ଛୁଆ କେହି ଆସିନାହାନ୍ତି କି?
ନା ନା କେହି ଛୁଆ ଆସିନାହାନ୍ତି।
ଏଇନା ଏକୁଟିଆ?
ହଁ ହଁ। ଏଇନା ଆମେ ଏକୁଟିଆ ଆମର ହଉଛି ଏଇ ଯୋଉ ନାତୁଣୀ ଟା ଆଉଛି ମୋ ଘରକୁ ଟିକେ ଟିକେ ଯେ ସେଇ ଯୋଉ ତା ସେ ଆଉଛି ବୋଲି ଟିକେ ଭଲ ଲାଗୁଛି ନହଲେ ଏ ଏକୁଟିଆଟା ଯେ ଭାରି ଖରାପ ନାଗୁଛି ଭଲ ନାଗୁନି। ବହୁତ ଅସୁବିଧା।
ହଁ ଏକୁଟିଆଟା କଣ ଭଲ ଲାଗିବ। ସବୁବେଳେ ଏକୁଟିଆ ହେନ କଣ ଭଲ ଲାଗିବ। ଦି ଜଣ ତିନି ଜଣ ଥିବ। ଗୋଟେ କଥାବାର୍ତା ହଉଥିବ। ଟିକେ ଭଲ ଲାଗିବ।
ଆଉ ଯୋଉ ହଉ ତାଲେ ତମର ଉଁ ନାତୁଣୀଟିଏବା ଅଛି।
ହଁ ଏଇଠି ନାତୁଣୀଟା ଖେଳୁଛି ଛୁଆଙ୍କୁ ଧରିକି ଏଠି।
ଡ୍ରେସ ପତ୍ର ତା ନାଗି କିଣା କିିଣି ରଜକୁ କଲାଣି।
ଅନଲାଇନରେ ମଗେଇଛି ଯେ ତାର ଟାଇମ ହେଇନି ଆସିବାକୁ କାଲି କି ପହରଦିନ କଣ କାଲି ଆସିବ ନା ମ। ତାରି ମଗେଇଛି କେବଳ ତାର ଜନ୍ମଦିନ ହବ ରଜ ହବ ବୋଲି। ତାର ପା ଏଇ ରଜରେ ଜନ୍ମଦିନ।
ହଉ ଆଉ ତାହେନେ ତମେ ହଉଚି ଏଁ ଦେଖିବ ରଜ ଦେଖିବ ଇଏ କରିବ ଅ ଯୋଉଁ
ଦେଖିଆ ମେଘ ପା ମେଘ ପାଗ କଣ ହଉଛି ଦେଖିଆ ଯଦି ଭଲ ପାଗ ଦବ ତାହାନେ ଯିମୁ ଦେଖି ଆସିମୁ ଆଉ।
ଆମର ତ ଏଇଠି ଆମ ଗାଁରେ ଟିକେ ତମ ବୁଲାବୁଲି କରିବ ଆଉ ଯୋଉ ଉଁ ପି ପିଠା ପଣା ଖାଇବ ତମ ରଜ ତ ସବୁବେଳେ ପାଳୁଛ ଆମ ରଜ ଟିକେ ଏଇଠି ଟିକେ ବନେଇବ ଆଉ ଖୁସି ନାଗିବ ଆଉ ବୁଲାବୁଲି କରି ଆକୁ ଆସ ଏଥର। ଅଁ ଉଁ ମୁଁ ଭାବୁଛି ତମେ ଏଥର ଆସ ଆମ ଆଡକୁ।
ଦେଖିବା।
ଆଉ କଣ କିଛି କହିବନି କି?
ହଉ ତାହେନେ ରଖ।
ହଉ ହଉ ହଉ ରଖ।